ହ୍ୟାଲୋ ହଁ। ଉଁ ହୁଁ ନମସ୍କାର ନମସ୍କାର କଣ କରୁଛ ବା?
ବଇଥିଲି ଯେ ଏ ଆମ ଡିପାର୍ଟମେଣ୍ଟର ସୁୂଜାତା କିଏରେ?
କେ ଜାଣି ମୁଁ ଜାଣିନି।
ଇ ଶଳା ଏହୁଁ। ମୁଁ ଆଜି ଅଫିସ ବନ୍ଦ ଥିଲା ନା ସିଏ ସେ କଣତା ନା। ଅବଦୁଲ କୁ କଲ୍ କରିକି କହୁଚି ଭାଇ ଆଉ। ଗ୍ୟାସ୍ ଖାତା ଗୋଟେ ଦରକାର ଥିଲା ହିମାଂଶୁ ଭାଇ କେତେ ଥର କଲ୍ କଲେଣି ହିମାଂଶୁ ଭାଇ ମୋ କଲ୍ ଉଠ ଉଠଉ ନାହାନ୍ତି ମୁଁ କହିଲି ସୁ ସୁୂର୍ଯ୍ୟଦେଵ ବୋଲି ଆମ ଡିପାର୍ଟମେଣ୍ଟରେ ଆମ ଇଅର ପୁଣି।
ଆମ ଇୟରର। ହ
ସେଟା ପରା ମୁଁ ଖୁଜି ମୁଁ ହେତେବେଳୁ ଖୁଜୁଚି କହିଲି ହେଟା ସୁଜାତା ବୋଲି ମୁଁ ତିନି ବର୍ଷ ରହିଲି ଆମ କଲେଜରେ ଜାଣିପାରିଲିନି କାଇଁ କିଏ।
ଅବଦୁଲ ଜାଣିଚି ତାକୁ।
କେଜାଣୀ ଅବଦୁଲ ବାକି ଦଶମିନିଟ କଥା ହେଲା ତା ସହିତ ସେ କହିଲା ମୁଁ ବି ଜାଣିନି ତାକୁ କିନ୍ତୁ ହେ ଗ୍ୟାସ କଥା କହିଲା ଆଳକୁ ସେ କଥା ହେଇଯାଇଚି ତା ସହ କଣ କଣ।
ଆରେ ଆରେ ଆରେ।
ହଁ ସେଇଟା ଏବେ ତା ସହିତ କଥା ହେଉଥିଲି ଯେ। କଣ ହେଲା ବୋଲି ବୋଇଲାଳକୁ ମୁଁ ଖୁଜୁଚି କାଇଁ ମୁଁ ଜାଣି ପାରିଲିନି
ମୁଁ ଇଆଡେ ସେ ବ୍ୟସ୍ତ ଭୋଳ ନାହିଁ। ମଝିରେ ସେତେବେଳେ ଫୋନ କରିଥିଲେ ଯେ ମତେ ସେ ଆରତି ଦିଦି ଫୋନ କର ଥିଲା ମୁଁ ତାଙ୍କୁ ଆଉ ତତେ ଯୋଉ ମେସେଜ କରିଲି।
ହଁ ହଁ ହଁ।
ଯେ ସେ କଲ କରିଲ ଟିୟୁସନରେ ଅଛି ଆଉ ଜଣଙ୍କ ନମ୍ବର ଦଉଛି କହିଲା। ସିଏ ମତେ କଲ୍ କଲା ଫାଷ୍ଟ। ମୁଁ କଲା ବେଳକୁ ମୋର ଖାଲି କଟିଗଲା ଦିଇଥର କଟିଲା। ଏବେ ଆଉ ତତେ କଲା ବେଳକୁ ଆଉଥରେ କଟିଗଲା। ତିନିଥର ଗଲା ଏଟା।
ହଉ ସେ ଦିଦି କଥା ହେଲେ। ଅର୍ଚ୍ଚନା ଅର୍ଚ୍ଚନା ଦିଗାଲ କଣ ଗୋଟେ ନମ୍ବର ଦେଇଥିଲେ ନା ସେ।
ହଁ ହଁ ହଁ ହଁ।
ପୁରା ମୁଁ କଲେ ଉଠେଇଲାନି। ସେ ମତେ ମତେ ସକାଳେ ଛଅଟା ପନ୍ଦର କୋଡିଏ ବେଳକୁ କଲ୍ କରିଥିଲା।
କିଏ ସିଏ।
ହଁ ମୁଁ ସୁଇଥିଲି ଆଉ ସକାଳୁ ସକାଳୁ କିଏ ଉଠିବା ବୋ।
ଏ ବା ହୁଁ ହୁଁ ହୁଁ।
ଏଇ କଣ ଅଛି ମୁଁ କହିନି ଶୋଇ ପଢିଥିଲି। ତାପରେ ଚାଲିଚି ଆଉ।
ହଉ ହଁ। ହଉ ହଉ ଘରେ ଅଛିବ। ଘରେ ଅଛି ଏବେ ଜଷ୍ଟ ଉଠିଲି। ଏ ମା ତାଙ୍କ କ ଥା କଣ କହିବେ ମାନେ ପୁରା ଫର୍ମାଲିଟି ହିସାବରେ କଥା ହେବେ। ସେମାନେ ଗୋଟେ। ହଁ ତାଙ୍କ ର କଥା ତାଙ୍କ ସହ କଥା ହେଲେ ଇଣ୍ଟରଭି୍ୟୁ ଦେଲା ଲେଖା ଲାଗୁ
ହୁଁ ହୁଁ ହୁଁ। ନାଇଁ ହେତିପାଇଁ ମୁଁ ଅବଦୁଲ ଆଜ୍ଞା ଭଲ। ଅବଦୁଲା ମିନା ମିନା କେତେ ଅଛି ମିନାଖି ସହିତ ପକେଇ ଦଉନୁ ଚାରିଥର।
ହଁ ପକେଇ ଦେଲେ ହେବ। ମୁଁ ଆରେ ମୁ ଜାଣି ନଥିଲି। ମୁଁ ହୁଁ ଆରେ ନାଇଁ ଏବେ ଦେଖେ ତୋସ ସହିତ କେମତି ନରମ୍ମାଲି ଆମେ କେମତି କଥା ଆମେ କେତେ ଆମେ ଗୋଟେ ନର୍ମାଲି କଥା ହଉ ଚୁ ମ ଗୋଟେ ସାଙ୍ଗ ଭଳିଆ ବାସ ମାନେ ଯେମିତି କଥା ହୋଉଚନ୍ତି ଏଣ୍ଟରଭିଉ ରେ ଯେମତି କୋଚିନ ପଚାରିନାହାନ୍ତି। ସେମତି ଉଇ ଆଉ ଗୋଟେ ଫୋନ କହିବି ଆଉ।
ହ ସିମିତି ଚାଲିଚି ତା ହେଲେ। ସିଏ ଅବିରା ଅବିନାଶ କୁ କହିଲୁୁନୁ।
ହଁ।
ଅବିନାଶ
ହଁ ଦେଖିବା। ଦେଖିବାର ଗଲେ ଆଉ ଟିକେ ପରେ କହିବା ନହଲେ।
ମୁଁ କହିଲି ମୁଁ କହିଲି ସେ ପିଲାଟି କଲାନି ମତେ କଇଲା ନାଇଁରେ। ଆଉ ମୁଁ ହଉ।
ଏ ଆବେ ତାପରେ ଏଇଟା ଟିକେ ଉଁ ଭ ଦେଖେ। କିଏ କଲ୍ କରିୁଥିବ ହେଲେ। ମୁଁ କଣ ପାଇଁ ଖୋଲିଲି କହିଲେ। ମୁଁ ତ କଥା ହେଇଥାଉ ସେମିତିରେ ବି।
ହଁ ନାଇଁ ଏଇ ବିଷୟରେ ପରେ କଥା ହବା ନହେଲେ।
ହଁ ହଁ ହଁ ଓକେ ଓକେ।
କୁଆଡେ ମାର୍କେଟ ଆଡ଼େ ଯିବୁ ନା ଯାଇକି ଆଇଲୁ।
ହୁଁ ହଁ ଟିକେ ତ କାମ ଟିକେ ଥିଲା ତ ମାମୁଁ ଡାକିଥିଲା। ସେଥିପାଇଁ ଯାଇଥିଲି ତାପରେ ଆଉ ଯାଇନି ତମେ କୋଉଠେ?
ଅତି ଘରେ ନ ଥିଲେ ଯେ ମାର୍କେଟ ଯିବି ଟିକେ ଭାବୁଛି।
ହଉ ହଉ କଣ କାମ ଅଛି ନା କଣ?
କାମ କିଛି ନା ବୁଲିବି ଆଜି ଟିକେ ଛୁଟି ପଡ଼ିଛି ତ ଯ ବୁଲି ଦେଇକି ପଳେଆଇବି।
ଓ ହଁ ଆଜି କଣ ଗୋଟେ କଣ ଛୁଟି ଅଛି?
ଆଜି ଆଜି ମହରମ ଟାରେ।
ଅ ହୋ ସେ ଇଏ ମାନଙ୍କର ମୁସଲିମ ମାନଙ୍କର। ହୁଁ ହ। ମୁଁ ଆଜି କଣ ଗୋଟେ ଛୁଟି ଅଛି ଶୁଣୁଥିଲି ଯେ କଣ ଛୁଟି ଅଛି ଆଉ ଜାଣିନଥିଲି।
ନାଇଁ ଛୁଟି ଆ ଆଜି କେମିତି ଛୁଟି କହିଲ ଆଜି ମହରମ ଛୁଟି ବ୍ୟାଙ୍କରେ। କାଲି ସେକେଣ୍ଡ ସଟରଡେ ଛୁଟି ପହର ଦିନ ସନଣ୍ଡେ ଛୁଟି।
ବହୁତ ବଢ଼ିଆ ଆଉ ଏମିତି ତମର ତାହେଲେ
କେମିତି ଆମର ଛୁଟି ତ ହୁଏ ଆମର ନାହିଁରେ ଭାଇ।
ସେକେଣ୍ଡ୍ ସଟର ଡେ ଛୁଟି ନାହିଁ।
ଆମର କିଛି ନାହିଁ ଆମର ଗ୍ୟାସ ପୁରା ଜରୁରୀ। ଏହି ତିନି ଦିନ ଯାକ ଛୁଟି କରିବେରେ।
ହଁ ରବିବାର ଦିନ ଥାଉଛି କି ନା ରବିବାର
ନାଇଁ ନାଇଁ ରବିବାର ଦିନ ବି ଖୁଲୁଛି ସଳା। ଅଲଗା ଦେଖେ ଆକଚୁଆଲି ଆମର ସେହି ସିଷ୍ଟମ କେମିତି କହ ତ ଯଦି ରବିବାରେ ଗାଡ଼ି ପଳି ଆସୁଚି। ମାନେ ସୋମ ସୋମବାର ଦିନ ଆଉ ଆସିବେନି ମାନେ ଦେଖେ ରବିବାରେ ସେପଟେ ଆମର ଯୋଉ ଜଟଣୀରୁ ଯଉଠୁ ଆସୁ ଆସୁଛି ଗାଡି ସେଇଟା ବନ୍ଦ। ତ ଯଦି ରବିବାର ବନ୍ଦ ମାନେ ସୋମବାର ଗାଡି ଆସି ଆସିବନି।
ହଁ ରବିବାର ବନ୍ଦ ମାନେ ସୋମବାର ଗାଡି ଆସିବନି।
ନାଇଁ କିନ୍ତୁ ଆମର କଣ କରିଦଉଛି ଯିଏ ମାଲ୍ଲିକ ଇଏ ସଳାଟା ରବିବାର ଟା ଖୋଲି ଦଉଛି ସୋମବାରଟା ସିନା ବନ୍ଦ କଲେ ହବ ଇଏ ସୋମବାର ବି ସୋମବାରେ ଗାଡି ନ ଆସିଲେ ବି ଆଉଥରେ ଖୋଲ ବୋଲି କହୁଛି କିନ୍ତୁ ଅଲଗା ଅଲଗା ଜାଗା ଗୁଡ଼ାକ ସୋମବାରେ ବନ୍ଦ। ରବିବାରେ ଖୋଲିଦବେ ସୋମବାରେ ବନ୍ଦ ତାଙ୍କର ଅଫିସ୍।
ଆରେ ଆରେ ଆରେ।
ମାନେ ସଣ୍ଡେ ଟାରେ ଛୁଟି ସରକାରୀ ଛୁଟି ମାନେ ସବୁ ଯୋଉଁମାନେ ଥେ ସରକାରୀ ବାଲା ସେମାନେ ଆସିକି ନେବେ। ନେବେ ନା ତାଙ୍କର ଯଦି ଥିବ
ହଁ।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
ସତ କଥା ହଁ ଏଟା ଠିକ କଥା ମୁଁ ଆମେ ବି କୁଆଡେ ଗୋଟେ ଯାଇଥିଲି ଲୁରେ କୁଆଡେ ଯାଇ କହିଲେ ଭୁବନେଶ୍ଵର ହଁ ଏଥର ଯୋଉ ଭୁବନେଶ୍ଵର ଯାଇଥିଲୁ। କଣ ହେଇଛି କହିଲେ ଆମେ ସୋମବାର ଦିନ ଏଇଟା ରହିଲୁ। ସେ ଭୁବନେଶ୍ଵର ସମ୍ବାଦ ନ ବୁଲୁ ବଲେ କଣ ସବୁ ବନ୍ଦ ସେ ନ୍ୟୁଜ୍ ଜୀୟମ ବନ୍ଦ ପାଟେରିୟମ ବନ୍ଦ ସୋମବାର ଦିନ ସବୁ ବନ୍ଦ ଯା ଗଲା।
ଖାଉଛି ପା ପାମ୍ପର।
ହଁ ବୋଧେ ରବିବାର ଦିନ ଛୁଟି ନାଇଁ ସୋମବାର ଦିନ ଆ ଛୁଟି ସମସ୍ତଙ୍କର ଆଉ। ଏ ଏଣ୍ଟରଟେନମେଣ୍ଟ ଜାଗା ଦେଖ
ହଁ
ଆଗରୁ ଜାଣିଥିଲେ ଟିକେ ଭଲ କଥା ଯେ ଆଉ କି ମୁଁ ଯାଣିଛି ସୋମବାର ନ ଛଟି ଦଉଛି ବୋଲି।
ନାଇଁ ପ୍ରାୟ ଜିନିଷ ସୋମବାରେ ଛୁଟି କରୁଛନ୍ତି ମାନେ ଯୋଉଗୁଡାକ ସଣ୍ଡେ ଖୋଲା ଥିବ। ସୋମବାରେ ଛୁଟି କରି ଦୋଉଚନ୍ତି।
ହଉ ଜାଣିଚ ତ ଆଗରୁ
ଆରେ ସେଟା ନର୍ମାଲ କଥାଗୋ ହେଟା ମାନେ ଏବେ ଫିରିଙ୍ଗିଆ ଯିବୁ ଏାଇକିଆ ଯାଇକଆ ଗ୍ୟାସ ଅଫିସ ରେ ସେଟା ସେମ ସେମାନେ ସନଡେ ଖଲିବେ ସୋମବାର ବନ୍ଦ କିନ୍ତୁ ପୁରୁଣା କଟକ ଯିବୁ ଗଲେ ସେମାନେ ସଣ୍ଡେ ଖୁ ବନ୍ଦ ରଖୁଛନ୍ତି ସବୁବେଳେ ସୋମବାରଟା ଖୋଲୁଛନ୍ତି ଗାଡି ଆସିଲେ ଗାଡି ଅଟକେଇ ଦଉଛନ୍ତି ତା ପରଦିନ ଦଉ
ପ୍ରଗଧ କି କୋଉଟା କାର କେମିତି ସିଷ୍ଟମ
ହଁ ଦୁଟା ଚାଲିଛି ତାଙ୍କର ଆଉ। କିନ୍ତୁ ଆମର ନାଇଁ ର ଆମର କେବେ ଖୋଲା ଥିବ କେବେ ଓପେନ ଥିବ ତୁ ବି ଜାଣିପାରିବୁନାହିଁ।
ହ ହ
ଆଜି ସକା ଆଜି ସକାଳେ ଖୋଲା ଥିଲା ଆମର ଅଫିସ। ଉପରୋଳି ବର୍ଷା ଫର୍ଷା ହେଲା ଯେତେବେଳେ ମାନେ କହିଲା ନାଇଁ ଆଉ ଯାଉନି ଆଉ ରହିଯିବ ବୋଲି ଗୋଟେ ପିଲାଏ
ଆଉ କଣ କହିଲା କ ଛାଡିବ ବୋଲି କହିଲା ନା ନାଇଁ
ମୁଁ ଆଜି ଆଉ ଏତେ ଭେଟ ଭେଟ ହେଇନି ଆଉ ମୋର ବୁଲୁଣି ଆଉଛି ତ ସବୁଗୁଡାକ ତ ଦି ତିନି ରେ ପଳେଇଆଇବ
କଣ ସବୁ ଗୁଡାକ ଆସୁଛି ତୁ ଜାଣି
ଆ ଫୁଲବାଣି ପଳିଆବସାଉ ଯାହା ସବୁ ବାହାରକୁ ଯାଇନି ତମର ଯେମିତି ଏବେ କଟି ଯାଇଛି ପୁରୁଣା କଟକ
ହ‌ଁ
ସେ ଖାତା ହଉଥ ସବୁ ଯା ଫୁଲବାଣୀ ଆଇବ।
ଓହୋ କ ଦେ
ହୁଁ ଏ ଦି ଗୋଟେ ଦି ତିନି ଦିନରେ ପଳେଇଲା ଭଳିଆ ଅଛି ତ ସେଗୁଡା ସବୁ ଚାଲିଛି କାମ ତ ଜୋର୍ ଜାର ଟିକେ ଆଉ।
ତୁ କହିବୁ ନା
ହଁ ହଉ ଚାଲୁ।
ଅବଦୁଲ ର ଟେଲିିଗ୍ରାମ ଟା ହାକ ହୋଇଛି।
କେମତି କଣେ
କେ ଜାଣି ମତେ ଖାଲି ଏୟାଡୁ ସେଡୁ ମେସେଜା ପଠଉ
ଅବଦୁଲ
ହଁ ମାନେ ଆସୁଛି ଆରେ ହାକ ହେଇଯାଇଛି ସେଥିପାଇଁ ଆସୁଛି।
ଓ ହୋ।
ସବୁ ଖରାପ ମେସେଜ ସବୁ ମତେ ମାନେ ଆସୁଛି ସବୁ। ହ
ଓ ହୋ ରଇଥା ରଇଥା କହି ନଥା ଏଠି।
ହୁଁ।
ହ୍ୟାଲୋ।
ହଁ ହଁ ହଁ।
ହ।
ଗୋଟେ କାମ କରୁଛି ମୁଁ ତତେ ନହେଲେ ଆଉ ଟିକେ ପରେ ଆଉଥରେ କଲ୍ କରିବି। ନା କଣ? ହ୍ୟାଲୋ। ହ୍ୟାଲୋ। ହଉ।